ହଉ।
ହ୍ୟାଲୋ ଭାଇ ଜୟ ଶ୍ରୀ ଜଗନ୍ନାଥ। ହ୍ୟାଲୋ ମତେ ସୁଣିଛନ୍ତି।
। କୁହନ୍ତୁ? ଆଜ୍ଞା।
ଆ ଶୁଣି ପାରୁଛନ୍ତି ମତେ?
ଆଜ୍ଞା ଶୁଣିପାରୁଛିୁ। ହ୍ୟାଲୋ।
କଣ କରୁଛନ୍ତି? ହ୍ୟାଲୋ
ଆପଣ ଶୁଣିପାରୁଛନ୍ତି?
ହଁ ମୁଁ ଶୁଣିପାରୁଛି। ଆପ ଆପଣ କଣ କରୁଛନ୍ତି?
ବର୍ତ୍ତମାନ।
ଆଜ୍ଞା।
ବର୍ତ୍ତମାନ ଖେଳିବା ପାଇଁ ପଢିବାକୁ ଯାଉଛୁ।
ଓ ହୋ।
ଜଗନ। । ହୋଇିଲ ଦଣ । ଢେଙ୍କାନାଳରୁ।
ଢେଙ୍କାନାଲୋ ଆଛା ଆଉ କଣ କରୁଛନ୍ତି କଣ?
ହଁ ପାଠ ପଢା ପଢି ଚାଲିକି କମ୍ପିଟିଭିଟ ଏକ୍ଜାମ୍ ଦଉଚି।
କମ୍ପେଟେଟିଭ ପ୍ରିପେର ହଉଛନ୍ତି ନା କି?
ଆଜ୍ଞା।
ଖେଳିବାକୁ ଯାଉଛନ୍ତି ନା କି? କ୍ରିକେଟ।
ଆଜ୍ଞା।
ଆଚ୍ଛା ଆଚ୍ଛା ଆଚ୍ଛା କ୍ରିକେଟ ଖେଳୁଛନ୍ତି ତାହେଲେ ନାଇଁ କି?
ଆଜ୍ଞା।
କଣ ବୋଲିଂ ଭଲ ଲାଗେ ନା ବ୍ୟାଟିଂ ଭଲ ଲାଗେ ନା?
ବ୍ୟାଟିଂ ଆଉଟ୍ ବୋଲିଙ୍ଗ ବ୍ୟାଟିଂ ବ୍ୟାଟିଂ।
ବ୍ୟାଟିଂ କରନ୍ତି ନା? ଯା ହଉ। ନା। ବ୍ୟାଟିଂ କରନ୍ତି। କଣ ଫାଷ୍ଟ ଡାଉନ ଯାଆନ୍ତି ନା କେମିତି କଣ?
ପିଲା ଗଲି କ୍ରିକେଟ ରେ ଯିଏ ଭଲ ଖେଳିଲା ସିଏ ଯା ବ୍ୟାଟ ଯା ସିଏ ବ୍ୟାଟି ଆଗେ ଯିବ।
ଆଚ୍ଛା ଆଚ୍ଛା। ଓହୋ ଗଲି କ୍ରିକେଟ ଆପଣଙ୍କର ନାଇଁ।
ଛୋଟ ପଡିଆଟା ଏମିତି ଥାଟିଆଡେ ଖେଳି ଯିବା?
ଓ ଥାର୍ଟିଆଡ ମାନେ ଛକା ନାହିଁ ତାହେଲେ ନା କି।
ନା। ବେଳେ ବେଳେ ଖେଳୁ ଯେ ଆଉଟ୍।
ଛକା ମାଇଲେ ଆଉଟ୍ ନା କି?
ଛକା ମାଇଲେ ଆଉଟ୍ ହେ
ହେ ଟିକେ ଟାଇମ୍ ପାସ୍ ଟାଇମ ପାସ୍ କରିଦଉଛୁ ଦିନ ଜାଗ
ହଁ ଖେଳିଲେ ଦେହ ଫୁର୍ତ୍ତି ରହିବ ତାପରେ ବ୍ରେନ ମାନେ ମାଇଣ୍ଡ ବି ସାର୍ପ ରହିବ। ଭଲ ଜିନିଷ ଖେଳିବା ଟା ଦେହ ପକ୍ଷେ ଭଲ।
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ସାନ ଭାଇ ବାପା ମା ମୁଁ ବଡ ଆଉ।
ଆପଣ ବଡ ଦି ଭାଇ ତାହେଲେ ନାଇଁ କି? ମୁଁ ଭୁବନେଶ୍ଵରରୁୁ କହୁଛି।
ଭୁବନେଶ୍ୱର ରେ।
ଆଜ୍ଞା ମୁଁ ଚାକିରି କରିଛି ଆଉ।
ଜବ କରିଛନ୍ତି ଅଲରେଡି?
ଆଜ୍ଞା ଆଜ୍ଞା ମୁଁ ଜବ ଜବ କରିଛି।
ଉହୁଁ।
ନା ନା ନା ଅନଏମ୍ପ୍ଲ ନଁ ତମ ମାନେ ଆମ ଆଗ ଧାଡିର ନାଗରିକ ମାନେ ଆଗ ଧାଡିର ଯୁବ ପିଢି ଯିଏ କିି
ହଉଠିଆ ଆମେ ଆମେ ଆମେମେ ସୁପ୍ରିମକୋର୍ଟ ତ ଆମକୁ କହୁଛି। କକରୋଜ ଆମେ ଆଉ କୋଉଠି
ନା ନା ନା ସେମିତି ସେମିତି ଭାବ ଟା ଭୁଲ ବୁଝିପାରିଲାନ ନାଇଁ? ସେଇ ଯୋଉ ଆପଣ ମାନେ ଏଇ ଯୋଉ ମିଡିଆ ଫିଡିଆ କୁ ବେଶୀ ଫଲୋ କରନ୍ତୁନି। ଏଇତ ମୋବାଇଲ ଗୋଟେ ଜିନିଷ ପିଲାମାନଙ୍କୁ ବହୁତ ନଷ୍ଟ କରିଦଉଛ ବୁଝାରୁଛ ନା ନା ମୋବାଇଲ ରେ ବହୁତ ଜିନିଷ ଭଲ ଜିନିଷ ବି ଶିଖିବାକୁ ମିଳେ ବହୁତ ଖରାପ ଜିନିଷ ବି ଅଛି ବଟ ପିଲ ଗୁଡା ଯୋଉମାନେ ତାଙ୍କ ମାଇଣ୍ଡ କେତେ ସେମାନେ ଭଲ ଖରାପ ତାକୁ ପୁଣି ଭାବିଲା ବେଳକୁ ତାଙ୍କୁ ପୁଣି ସମୟ ଦରକାର ନା ନାଇଁ ତାଙ୍କୁ ଜଣେ ବୁଝେଇବାକୁ ପଡିବ ଯେମତି କ୍ଲାସ ରେ ଟିଚର ମାନେ ଥାନ୍ତି ଶିକ୍ଷକ ମାନେ ଯୋଉ ରାସ୍ତା ଦେଖାନ୍ତି ପିଲା ସେଇ ରାସ୍ତାରେ ଚାଲନ୍ତି। ସେମିତି ଜିନିଷ ହଉ ସେ ଆଉ ଠିକ ଅଛି କିଛି ନାଇଁ। ତମେ କୁହ?